ହ୍ୟାଲୋ।
ହୁଁ କ କରୁଚ?
ଏ ମୋବାଇଲି ଦେଖୁଥିଲି ଆଉ କାମ ସରିଲା।
କାମ ସରିଗଲା? ବର୍ଷା କେମିତି? ହୁଁ।
ହଁ ବର୍ଷା ହୋଉଚି ତ ଚାଲିଚି ସକାଳୁ ଚାଲିଚି ବର୍ଷା।
ଭଲ ଆଉ ତମ ସାଙ୍ଗକୁ ଡାକିକି ଆଣିଛ ଯେ ନା ନା ଆସୁଛି ନା ଏଥିରେ ଟ୍ରୁ କଲର ରେ। ତମ ଯୋଉ ଇଏରେ ଟ୍ରୁ କଲର ରେ ଆସୁଛି ନା।
ଉ ହୁଁ। ହୁଁ।
ମୁଁ କହିଲି ଭଲ ତମ ସାଙ୍ଗକୁ ଡାକିକି ଆଣିଛ। ଯେ ତିନି ଦିନ ହେଲା ଆମକୁ ସବୁ ଅସ୍ତବ୍ୟସ୍ତ କରିସାରିଲେଣି। ହ
କଣ କରିବା ଲୋକ ଖୋଜିଲେ ନା କହିଲେ ଗରମ ବହୁତ ହଉଛି
ଓଁ ସେଥିପାଇଁ ପଳେଇ ଆଇଲ ନା କଣ
ହଁ
ହଁ ପରା ତିନ ଦିନ ହେଲା ପରା ଛାଡୁ ହି ନାହିଁ ଭୁବନେଶରରେ ବନ୍ୟା ହେଇଗଲାଣି ରାସ୍ତାରେ
ହୁଁ
ହୁଁ
ବର୍ଷା କଣ ଲ ନ ଲୁଗା ପ ଏଇନା କିଛି ଶୁଖେଇ ହଉନି ଏଇ ଏବେ ଆର ରୁମ ଟାରେ ସେ ସୁଖେଇ କି ଯୋଉ ଫିଆନ ଦେଇ ଦେଇେଇଛି
ସାତ ତାରିଖ ଯେ ଏବେ ଅଛି ନା ଲଘୁଚାପ ଆଉ କଣ୍ଟିନ୍ୟୁଅସ ବର୍ଷା ହବ ପୁରା ଲୁଗା ପଟା ପୁରା ମାନେ ସ୍ମେଲ ହେଲାଣି
ହଁ ରାଧି ଦିି ଏ ଲା ଶୁଖୁହି ବର୍ଷା ଟା ଟିକେ ଛାଡିଗଲେ ଖରା ହେଇଗଲେ ହଁ ଟିକେ ଶୁଖେଇ ଦିଅନ୍ତୁ ହଁନ୍ତୁ ଚାରିଟା ବେଳକୁ ବର୍ଷା ହଉ
ସେ ମେସିନ୍ ଦି ଥର ଲଗେଇ ଦେଇଛି ପୁରା ଦିଟା ଫୁଲ ଫୁଲ ବକେଟ ଥୁଆ ହେଇଛି ମୋର କଣ କରିବି ଭାବୁଛି ବସିକି କୋଉଠି ଶୁଖେଇବି ତାକୁ
ହଁ ମୁଁ ବି ସେଇ ସଫା କରିକି ସେଇ ସ୍ପିନ୍ ମାରି ଦଉଛି ଅଧା ଉପରେ ଶୁଖି ଯାଉଛି ଫ୍ୟାନ ତଳେ ରଖିଲେ
ହୁଁ
ବାଜି ଯାଉଛି ଆଉ
ହୁଁ ହୁଁ
ମାନେ ପୁରା ସ୍ପିିନ କରିଦେଲେ ଆଉ ସମାନେ ପାଣି ଟା ଟୋଟଲି ହେଇଇ
ହଁ ଡ୍ରାଏ ହେଇଯାଉଛି ପୁରା ଡ୍ରାଏ ହେଇଯାଉଛି ଖାଲି ଜଷ୍ଟ ଟିକେ ମାନେ ପବନ ବାଜିଲେ ହେଲା କିନ୍ତୁ ସେଇଟା ନ କଲା ମାନେ ସ୍ମେଲ ହଉଛି ନା ରଖିଦେଲା ବେଳକୁ ସେମିତି ଉଛି ମାନେ ତା ନରମ ନରମ ପା ଲାଗୁଛି
ସେଇଥିପାଇଁ କମ୍ଫର୍ଟ ଡେଲି ପକା ନହେଲା ହବନି
ହଁ ବା ଏଇ ବର୍ଷା ଦିନ ଆସିଲେ ଯେ ମାନେ କମ୍ଫର୍ଟ ନ ପକେଇଲେ ଆଉ ଆଉ ସେଇଟା ତ ଶୁଖୁନି ତାକୁ କରିବ କଣ ନହଲେ ଖାଲି
ଉୁଁ ନ ଏରା ଖାଲି ସ୍ମେଲ ହବ ନା ତ ସେଇଥିପାଇଁ ଏଇ ଦିନରେ କମ୍ଫର୍ଟ ଟା ନିହାତି ଦରକାର
ହଁ
ମୋର ଏଇ ବେଡସିଟ ବେସି ସଫା କଲି ପକେଇବି ସରିଲାଣି
ରୋଷେଇା ନା ନା ମୋର କିଛି ଆରମ୍ଭ ହେଇନି
ସାର
ତମର ସରିଗଲାଣି ଇଲ ମା ତମେ ପୁରା ଫାଷ୍ଟ
ମୁଁ ସରିଲାଣି କଣ କି ମୁଁ ଟାଇମରେ ମୋର ସାରି ଦିଏ ମୋର ଏଇନା ଦି ଘଣ୍ଟା ରେଷ୍ଟ ନା ଏଗାରଟା ରୁ
ତାପରେ ଖିଆ ପିଇଆ ଷ୍ଟାର୍ଟ କରିବା ନାଇଁ କି
ତାପରେ ଗୋଟେରେ ଖାଇବ ଆଉ ତାପରେ ଗୋଟେ ଦିଟା ସାଢେ ଦିଟା
ହ
ଲେଟ୍ କାଇହିଁ କରିବୁ ହଁ ମୁଁ ତରବର ହେଇ ସାରିଦିଏ
ନାଇଁ ଆମର କଣ କହିଲ ସଣ୍ଡେ ଆମର ସବୁଦିନ ଜଲଦି ସଣ୍ଡେ ଲେଟ୍ କାହିଁ କହିଲ ମାନେ ସେତେବେଳେ ବାହାରିବୁ ନଅଟା ଆଗରୁ ଆମର ସବୁ ରୋଷେଇ ବେଶ ଘର କାମ ସବୁ ଶେଷ। ଆଉ ସଣ୍ଡେ ହଉଛି ସବୁ କାମ କରିବାକୁ ପଡିବ। ସେଇଦିନ ଯୋଉଠି ଯାହା ଥିବ ଆଉ ତ ଦିନ ସାରା କରି ହଉନି ନା ସାତ ଦିନ ଭିତରେ। ତ କରିକି ଗାଧେଇ ପାଧେଇଲା ବେଳକୁ ଲେଟ୍। ଘର ଦ୍ୱାର ଯୋଉଠି ଯାହା ହଁ।
କି ଯବ ପର୍ଜା
ମୁଁ ହଉଛି ମୋର ଏମ ଏସି ନର୍ସିଂ ମୁଁ ଲେକ୍ଚରସିପ କରେ। ପିଲାଙ୍କୁ ପଢାଏ। ସେଥିପାଇଁ କି ମାନେ ଆଉ ରହି ହଉନି ଯେହେତୁ ଘରେରେ ଆଉ ଦିନ ସାରା ରହି ହଉନି ସନ୍ଧ୍ୟା ବେଳକୁ ଆସିକି ପୁଣି ମୋ ପୁଅ ଅଛି ତା କଥା ଟିକେ ବୁଝିବାକୁ ପଡୁଛି।
ହ
ସେଥିପାଇଁ କି ଆଉ ଟେନସନ ଆଉ ଆଜି ମାନେ ଯାହା କାମ ନଥାଏ ସବୁ ଆଜି। ହିଁ ସଫା ସଫ ପାଖରୁ ଆରମ୍ଭ କରି ଘର ଦ୍ୱାର ଛୁଆର ପୁଣି ତା ଦେହରେ ହୋମ ୱାର୍କ ଅଛି। କଣ କରିବୁ ହଃ ହଃ।
କୋଉ କ୍ଲାସ ପଢୁଛନ୍ତି?
ଷ୍ଟାଣ୍ଡର୍ଡ ଥ୍ରୀ
ଷ୍ଟାଣ୍ଡଥ୍ରୀ ଅହ ସେ ଟ୍ୟୁସନ ଯାଉନାହାନ୍ତି?
ଟ୍ୟୁସନ ଯାଉଛି ଯେ ବଟ୍ ସ୍କୁଲ ହୋମ ୱାର୍କ ଗୁଡା ତ ସେମାନେ କରେଇବେନି ନା। ତ ସେମାନେ ତାଙ୍କ ନୂଆ ପାଠ ପଢେଇକି ଛାଡିଦେଲେ ତହେ ହୋମ ୱାର୍କ ତମେ ହିଁ କରାଇବ ନା ହୋମ ୱାର୍କ କରାଇବ ପୁଣି ଟିକେ ରିଭିଜନ କରେଇବ। ଆଉ ଟ୍ୟୁସନ ଉପରେ ଡିପେଣ୍ଡ କଲା ବେଳକୁ ସେମାନେ କଣ ପଢୁଛନ୍ତି ତମେ ଜାଣିପାରିବନି ଛୁଆ ତାର କଣ ପଢୁଛି କଣ ବୁଝୁଛି। ହୁଁ।
ଉ ହୁଁ।
ନ ଦେଖିଲେ ଟିକେ ହବନି ଆଉ ମୋ ହଜବେଣ୍ଡ ବି ରହୁଛନ୍ତି କୋଉଠି କିଲ ରାଉଲକେଲା। ଆମେ ଆମେ ଯେ ମା ହଁ ଆମେ ମା ପୁଅ ଆମ ଶଶୁର
ଓ ହୋ।
ଆମେ ଏଇଠି ରହୁ ଭୁବନେଶ୍ୱରରେ ଆସି ଥିଲେ ଏବେ ତାଙ୍କର ଟ୍ରାନ୍ସଫର ହେଇଗଲା। ସେି ବ୍ୟାଙ୍କ ମ୍ୟାନେଜର ଅଛନ୍ତି ତ ତାଙ୍କର ଏବେ ଟ୍ରାନ୍ସଫର ହେଇଗଲା ରାଉଲକେଲା। ତ ଆମେ ଏଇନା ଏଇଠି ଭୁବନେଶ୍ଵରରେ ଥିଲେ।
ଓହୋ।
ସେଥିପାଇଁ ଟିକେ ଇଏ ଆଉ। ସେଥିଲେ କଣ ନା ଅଧା କାମ ମାନେ ହେଲ୍ପ କରି ଦିଅନ୍ତି।
ହୁଁ ହୁଁ।
ଆଉ ଏଇନା ମତେ ଏ ସବୁ ଯୋଉ କରିବାକୁ ପଡୁଛି ମଝ ଆଜ୍ଞା। ହଁପା।
ହନ୍ତିି ଆଉ।
ନାଇଁ ମାନେ ସିଏ ଅଧା କାମ କରିଦିଅନ୍ତି ସଣ୍ଡେ ରୋଷେଇ ଫୋଷେଇ ମାନେ ଏକାଥରେ କେଟରୁ ଯାହା ହାଣିବା କଥା ଆଣିକି ଏକାଥରେ ରୋଷେଇରେ ପଶିବେ ମୁଁ ଏପଟେ ଘର କାମ ସାରିଲାବେଳକୁ ସିଏ ସେପଟେ ରୋଷେଇ ଫୋଷେଇ ସରେଇ ଦେଇଥିବେ ଆଉ ତାପରେ ଗାଧେଇଲୁ ଖାଇଲୁ ହଁ ରୋଷେଇ ଫୋଷେଇ ସବୁ ତାଙ୍କୁ ସବୁ ଜଣା ଆଉ ଏମାନେ ସରିଯାଏ କାମ ଟା ଜଲଦି ହଁ। ସିଏ ହଷ୍ଟେଲ ରେ ରହୁଥିଲେ ନା ସେଥିପାଇଁ ଶିଖିଛନ୍ତି ଆଉ ତାପରେ ତାଙ୍କ ମା ବି ନାହାନ୍ତି ନା। ମା ଯେହେତୁ ନାହାନ୍ତି ମୁଁ ଶଶୁର ବି ରୋଷେଇ ଶିଖିଛ ଯେମିତି ମୋ ସ୍ଵାମୀ ବି ରୋଷେଇ ଶିଖିଛନ୍ତି ସେଇଟା ମୋର ଗୋଟେ ପ୍ଲସ ପଏଣ୍ଟ ଧର ମୋର ଲେଟ୍ ହେଇଗଲା କି କଣ ହେଲା ମୋ ଶଶୁର ବି ବେଳେ ବେଳେ ରୋଷେଇ ଫୋଷେଇ କରିଦିଅନ୍ତି ଧର ଲୁଗାପଟା ସୁ ଖିଲି ଆଣିକି ଧର ଭଙ୍ଗା ଭଙ୍ଗି କରିକି ରଖିଦିଅନ୍ତି। ଦେଖୁଛନ୍ତି ଏକୁଟିଆ ତ ସବୁ କାମ କରିବାକୁ ପଡୁଛି ସେ ହେଲ୍ପ କରିଦିଅନ୍ତି। ଆଉ ସେଇ ହଜବେଣ୍ଡ ଗଲା ଦିନୁ ବେଶୀ ହଇରାଣ ହେଇଗଲି ସିଏ ମାନେ ଧର ସକା ସକାଳୁ ପୁଅକୁ ସ୍କୁଲ ଛାଡିବ ତା ଦେହରେ ରୋଷେଇ ସବୁ କମ୍ପ୍ଲିଟ କରିବ ଦିନ ସାରାର ସେଟାରେ ଧର ସିଏ ମତେ ସବୁ ହେଲ୍ପ କରିଦିଅନ୍ତି ମୁଁ ପୁଅ କୁ ରେଡି କଲେ ସିଏ ସେପଟେ କରିଦେଲେ। ଏଇନାତ। ପୁଅକୁ ବି ରେଡି କର ରୋଷେଇ ବି କର ତାକୁ ସବୁ ବାଡି ବୁଡିକି ରଖି ଏଁ ଶଶୁରଙ୍କ ପାଇଁ ଗୋଟେ ହଁ ପୂଜା ଗାଧୁଆ ମାନେ ନଅଟା ଭି ଭିତରେ ସରେଇବ ନହେଲେ ସେପଟେ ପୁଣି ଅପସେଣ୍ଟ। ନା ଆମର ଏଠି ଘର। ଆହଁ ମୁଁ ପୁଣି ହସ୍ପିଟାଲ ସାମ୍ନାରେ ମାନେ ସମ ହସ୍ପିଟାଲ ସାମ୍ନାରେ।
ଅହ।
ଆ ସେଥିପାଇଁ ଟିକେ ପ୍ରୋବ୍ଲେମ ହଉନି କଣ କହିଲ ଯିବା ଆସିବା ଟାଇମ ଟା। ଆଜ୍ଞା।
ମୁଁ କହଲି ରୋଜାଲିନ ତମର କଣ ହବ।
ରୋଜାଲିନି କିଏ ମୁଁ ଜାଣିନି।
ଆରେ ତମକୁ ଯିଏ ଇଏ କରିଛନ୍ତି ଆଡମିନ ଯିଏ କରି
ଓହୋ ଆଚ୍ଛା ସିଏ ଆମର ଯୋଉ କଣ କହିଲ ଆମ ଭାଉଜଙ୍କର କଣ ଅଛିନା।
ଅଁ ହଁ।
ମୁଁ ତାଙ୍କୁ ଜାଣିନି।
ତମ ଭାଉଜଙ୍କର ଚିହ୍ନା।
ହଁ।
ଉଁ ହୁଁ।
ଆଉ ମୁଁ ତାଙ୍କୁ ଆଗରୁ ମୁଁ ତାଙ୍କୁ ଜାଣିନି କିଏ ସିଏ ସିଏ ଏମତି ଆଡ କରିଦେଇଛନ୍ତି ଆଉ। ଦିବ୍ୟ ଏସିି ଅନ୍ କଲୁ। ମୁଁ ତାକୁ ବନ୍ଦ କରେ ମୋ ପୁଅ ତାର କଣ କରଛି ଏସି ଚାଲୁଥିଲା ସୁଇଚ ରୁ ବନ୍ଦ କରିଦେଇଛି ଡାଇରେକ୍ଟ ହେଇ ଅନ ମାନେ ଉ ହେଇକି ଅଛି। ହଁ ବଦମସିଆ ପିଲା ହଁ। ହାଲୋ। ହାଲୋ।
ଅଁ ମୁଁ କହିନେଇ ଇଏସ। ସିଏ ଏବେ ଚଲେଇବେ ବା।
ନାଇଁ ନାଇଁ ସିଏ ପା ଅନ୍ କରିଦେଇଛି ଆଉ ତାପରେ କଣ କରୁଚି କହିଲୁ। ତ ରିମୋଟ ରୁ ବନ୍ଦ କରିବା କଥା ନା ସିଏ କଣ କରିଛିନା ରିମୋଟ ମିଳିଲାନି ବୋଲି ସୁିଚ ରୁ ବନ୍ଦ କରିଦବ ନାଇଁ ଧନ ସେମିତି କରିବନି ଖରାପ ହେଇଯିବ। ସି ତାକୁ କଣ କରିଛି ନା ବନ୍ଦ କରିଦେଇଛି। କାଇଁ। ଏ ବଦମାସି ନାଇଁ ସେ କଁ ପାଇଁ ଲଗେଇ ଜାଣିଛ ତ ସିଏ ଯେତେବେଳେ ଟିଭି ଦେଖିବ ମାନେ ଫ୍ୟାନ ଚାଲିବନି। ମାନେ ତାକୁ ଡିଷ୍ଟର୍ବ ହବନି ଏସିି ଟାକୁ ଫ୍ୟାନ ଟାକୁ ବନ୍ଦ କରିଦେଇକି ଏସି ଟାକୁ ଲଗେଇଦବ ମୁଁ ରହୁନି ନା। ମାନେ ସେ ସ୍କୁଲୁ ଆସିବ ଏକୁଟିଆ ଆଉ ତା ମନ ଇଚ୍ଛା କାମ କରେ ଆଉ।
ଓହୋ ନ ହେଲେ ଏବେ ଯୋଉ ଗରମ ହଉଥିଲା ଚାଲିଥିବ ରାତି ସାରା ଚାଲିି ଥିବ ତ ଗାଧୁଆଳ ସାରା ଚାଲି ଥିବ। ମୁଁ ଉପର ଘରେ ଯେ ଭାରି ଗରମ।
ହଁ, ଉପରେ ମାନେ ବେଶୀ ଗରମ। ଆମର ବି ଏଇଟା ମାନେ କଣ କହିଲ ଆମେ ରହୁଛୁ ସେକେଣ୍ଡ ଫ୍ଲୋର ରେ? ସେକେଣ୍ଡ ଫ୍ଲୋର ମାନେ ଆମର ସେକେଣ୍ଡ ଫ୍ଲୋର ଲାଷ୍ଟ। ଖରା ମାନେ ପୁରା ବାମ୍ଫ। ଭୁବନେଶ୍ଵରରେ ଜାଣିଥିବ ଯୋଉ ଗରମ। ହଁ ଘର ଭଡା ହଁ, ଆମେ ରହୁଛୁ ସେକେଣ୍ଡ ଫ୍ଲୋରରେ ମୁର୍ଖାମି। ତ ଆସି
ଆଉ ତାପରେ ସେଇ ହସ୍ପିଟାଲ ରେ ରହୁଛୁ ତମେ ନାଇଁ ଏଇ ଯଉ ହଉ ଯାଉଛୁ ଆଉ।
ହଁ, ଆମର ନଅଟା ରୁ ପାଞ୍ଚଟା ମୋର ଜେନେରାଲ ସିଫ୍ଟ।
ହଁ, ସବୁବେଳେ ସେଇ ଏ ସିଫଟି ଯାଅ।
ହଁ, ଖାଲି ନଅ ରୁ ପାଞ୍ଚ।
ଓହୋ।
କ୍ଲିନିକାଲ ଇନଷ୍ଟ୍ରକ୍ଟର ମାନେ ଖାଲି ପଢେଇବ ଟିଚିଗ।
କେତେ ଦିଅନ୍ତି କେତେ?
ଦିଅନ୍ତି ନା କେତେ ଫିପ୍ଟିଫାଇପ ଦଉଛନ୍ତି ଆଉ?
ଫିଫ୍ଟି ଫାଇଭ୍?
ହୁଁ। ର ହଁ ଏମ୍ ସି ହଁ ମୋର ଏମ ସି ନର୍ସିଂ ନା।
ଓହୋ।
ହୁଁ। ଏମିତି ଚାଲିଛି ଆଉ। କଣ କରିବ ସେପଟେ ଏବେ ଆଉ କିଛି ଲାଗୁନି କାହିଁକିନା ମାନେ ଅଭ୍ୟାସ ହେଇଗଲାଣି ନା ସେଇ ସେଇ ଜିନିଷ ସେଇ ସେଇ ଜିନିଷ ସବୁବେଳେ। ପ୍ରଥମେ ପ୍ରଥମେ ଭାରି କଷ୍ଟ ଥିଲା ଛୁଆ ଛୁଆ ତାପରେ ସେପଟ ପାଇଁ ପୁଣି ରେଡି ହବ ପିଲାଙ୍କୁ ପଢେଇବ କଣ? ଏପଟେ ପୁଣି ଘର ଟେନସନ ଏବେ ଆଉ କିଛି ଲାଗୁନି ସେଗୁଡା ସବୁ ଆମର ପ୍ରାକ୍ଟିସ ହେଇଗଲାଣି ଆଉ କିଛି ଆମକୁ ମ ଆଜ୍ଞା। ମୁଁ ଏଇଠି ପଢୁ ହିଁ ଥିଲି ମାନେ ସୋଆ ୟୁନିଭରସିଟି ରେ ମୁଁ ପଢୁ ବି ଥିଲି ଆଗରୁ। ପଢିକି ତାପରେ ଆମେ ପଳେଇଥିଲୁ ପଢେଇଥିଲୁ କାଲକା ଟା। କାଲକାଟା ପରୁ ସେ ଯୋଉ ଟା ଟା ରେ ଟାଟା ମେଡିକାଲ ସେଣ୍ଟରରେ ମୁଁ ଥିଲି। ତାପରେ ଆମେ ପଳେଇଥିଲୁ ମୁମ୍ବାଇ। ମୁମ୍ବାଇ ରୁ ଆସିଲୁ ଯୋଉ କରୋନା ଯେତେବେଳେ ହେଲାନି କି ପୁରା ପ୍ରବଳ ମୁମ୍ବାଇ ରେ ହେଲାନି କି ମୋ ପୁଅ ଛଅ ମାସର ଥିଲା। ତାପରେ ଆମେ ପଳେଇ ଆସିଲୁ। ମୁମ୍ବାଇରେ ଥିଲି ହିନ୍ଦୁଯା ହସ୍ପି ସ୍ପିଟାଲରେ ସେଠୁ ଆସିକି ତାପରେ ମୁଁ ତ ସମ ରେ ଯେହେତୁ ପଢୁଥିଲି ଆସିକି ଜଏନ କରିଗଲି ଆଉ। ତାପରେ ଅଛି ତ ଅଛି ଆଉ ଚେଞ୍ଜ କରିବିନି କାହିଁକିନା ପୁଅ ବି ଏଇଠି ପଢୁ ଚି ସମ ହସ୍ପିଟାଲ ପାଖରେ ଗୋଟେ ଡିଏ ବି ସ୍କୁଲ ଅଛି। ସେଇଠି ପୁଅ ପଢୁଚି। ଆଉ ଆମ ମୁଁ ଚେଞ୍ଜ କରିବିନି ମୋ ଜବ ଏଇଠି ପୁଅ ବି ଏଇଠି ପଢୁଚି।
ହୁଁ।
ଆଉୟାଙ୍କର ତ ଚଳିଆ ବୁଲା ଜବ ହବ ଆଜି ଏବ ଏବେ ହ
ଯେତେବେଳେ କରିବାକୁ ଇଚ୍ଛା ହବନି କିଣି ଆଣିବ କଣ ଅଛି।
ହଁ ଅଧାଟା ନାଇଁ ଆ ଆମେ କଣ କରୁ କହିଲ ଯୋଉ ଆମ ହସ୍ପିଟାଲ କ୍ୟାଣ୍ଟିନ ଅଛି ନା। ଆମର ସବୁ କୁପନ ସି ଷ୍ଟମ୍ ଅଛି ମାନେ ଆ ମୁଁ ଖାଏନି ମୁଁ ରୋଷେଇ କରିକି ନିଏ ବଟ୍ ମୋ କୁପନ୍ ଗୁଡା ସବୁ ରୁହେ। ମୁଁ ଯେବେ ରୋଷେଇ ନକରେ ଉଁ ମେଞ୍ଚେ କୁପନ ରହିଲା ଆମେ କଣ କରୁନା ରୋଷେଇ ମାନେ ଖାଇବା ଧରିକି ପଳେଇ ଆସେ। ଖାଲି ତ ଆମେ ମୋ ଶଶୁର ମୁଁ ହୁଁ ମୋ ପୁଅ ଖାଇବା ଧରିକି ପଳେଇ ଆସୁ। ଖାଏ ମାନେ ରାତି ଟାଇମ ଟା କରେ ସଖାଳୁ ମୁଁ କରେନି ମାନେ ରାତି ଟାଇମ ଟା। ମୁଁ ସେମିତି କରେ ଆସିଲା ବେଳୁକୁ ପୁରା ଲେଟ୍ ହେଲା ପାନସ୍ ଟାରୁ ଆସିବାର ଅଛି ଲେଟ୍ ହେଇଗଲା ମୁଁ ଧରିକି ପଳେଇ ଆସେ ନହେଲେ ଏ ସାଙ୍ଗେ ସାଙ୍ଗେ।